ହୁଁ ରୁହନ୍ତୁ।
ଆଉ ମୁଁ କହୁଥିଲି କି ଆପଣଙ୍କ ଆରେ କିଛି ଗାଈ ଅଛନ୍ତି କି ଟିକେ କିଣିଥାନ୍ତି ମୁଁ।
ହଁ ଆମ ଆଡେ ଗାଈ ତ ଅଛି। କିନ୍ତୁ ଆପଣ କୋଉ ଗାଈ ନେବେ ଦେଶୀ ନା ଜଶୀ କୋଉ ଗାଈ ନେବାକୁ ଚାହୁଁଚନ୍ତି ଆପଣ?
ଦେଶୀ ଜର୍ସି ମିଶା ହେଲେ ଟିକେ ଭଲ ହୁଅନ୍ତା ବୁଝିଲେ କି?
କାହିଁକି ନା କଣପାଇଁ ଜେସିି ଜର୍ସି ନେବେ?
ହଁ କାଇଁ ନା ଏଇଠି ଗାଈ ଦିଉ ଦୁଇଟି ତିନୋଟି ନେଇକି ଘରେ ବାନ୍ଧନ୍ତି। ତାର ଏଇ ଯୋଉ କ୍ଷୀର ଟିକେ ଘରେ ଖାଇବେ ଆଉ ବଜାରରେ ନେଇକ ବିକ୍ରି କରନ୍ତି ବୁଝିଲେ କି?
ଓହୋ।
ଆଉ ତ କିଛି ତ କାମ ଧନ୍ଦା ନା ଏଇନାକେ କୁହନ୍ତୁ।
ମୋ ଆଖିରେ ଗୋଟେ ଗାଈ ଅଛି ଯେ ଦି ଚାରିଟା ଗାଈ ସେ ପାଞ୍ଚ ଛଅ ଲିଟର ଦିନକୁ କ୍ଷୀର ଦୋଉଛନ୍ତି ବୁଝିଲେ ନା।
ଆଜ୍ଞା।
ଆପଣ ଦି ନେବେ ମୋତେ କ କହିଲେ ମୁଁ ଆପଣଙ୍କୁ କଥାକୁ ଟିଏ ଯୋଗାଯୋଗ କରିବି।
ଆଜ୍ଞା।
ସେ ଲୋକ ସହିତ ବୁଝିଲେ ନା।
ଆଜ୍ଞା।
ଆପଣ ଆଉ କଂ ନେବେ ଯଦି କହୁନାହାନ୍ତି ନେବେ ଯଦି ମୁଁ ବୁଝିବି।
ହଁ ଆପଣ ତ ଯୋଗାଯୋଗ କରନ୍ତୁ କହିଁକ ନା ଗାଈ ଗାଈ ଟା ନେଲେ ଗାଈର କ୍ଷୀର ଟିକେ ବିକ୍ରି କରନ୍ତି ଆଉ ଦୁଇଟି ଦୁଇଟି ଗାଈ ବାନ୍ଧିଲେ ତାର ଅଁ ଯୋ ଗୋବର ଯୋଉ ହୋଊଚି ହଁ ତାର ଗୋବରକୁ ଘଷି ବା ଗୁଣ୍ଡା ଗୁଣ୍ଡା ପାରିକି ତାହା ବି କିଛି ବିକ୍ରି କରନ୍ତି କାଇଁନା ଆମର ଏପଟେ ଏତେ ଯେ ଲୋକଙ୍କ କତିରେ ପଇସା ପତ୍ର ନାହିଁ କି କି ଅର୍ଥ ନାହିଁ ଯେ ମାର୍କେଟରେ ଯାଇଁକି ଏ କାଠ ବା ଅଁ ଅନ୍ୟ କୌଣସି ରାସାୟନିକ ର ବା ଗ୍ୟାସ ର
ଓହୋ ମ୍ ବୁଝିପାରୁଛି ଆପଣ ଯାହା କୋଉଛନ୍ତି ବୁଝିପାରୁଛି ଆପଣ ଗାଈଟିଏ ହେଲେ ଆପଣ କ୍ଷୀର ଦହି ଲହୁଣୀ ଏବଂ ଉଁ କ୍ଷୀର ଦହି ଲହୁଣୀ ଏବଂ ଘିଅ ବିକ୍ରି କରିକି ପଇସା ଉତ୍ପାଦନ କରିପାରିବେ। ଯାହା ଫଳରେ ଆପଣ ଯୋଉ ଘସ୍ ଘସି ଏବଂ ଗୁଣ୍ଡା ପାରିକି ନିଜେ ବି ଚଳିପାରିବି।
ନିଜେ ବି ଚଳି ପାରିବୁ ତାକୁ ବି ବିକ୍ରି କରିକି ଅର୍ଥ କିଛି ସଞ୍ଚୟ କରି ରଖିପାରିବୁ ବା ଘର ଦ୍ୱାର କିଛି କରିପାରିବୁ ବୁଝିଲେ କି ମାସକୁ ବଜାରେ ତ କ୍ଷୀର ଦହି ଛେନାର ଅ ବ୍ୟବସାୟ ଜୋର ଜୋରଦାର ଚାଲିଚି। ତାର ଅର୍ଥ ବି ମାନେ ପରିମାଣଟା ଅଧିକା ସେଥିପାଇଁ ମୁଁ ତିଏ ଚେଷ୍ଟା କରୁଚି ଗାଈ ଗୋରୁ କିଛି ରଖିକି ତାର ଉପାଦନ କରିକି କ୍ଷୀର ଦହି ଛେନା ବା ଗୁ ତାର ଘସି ଗୋବର ଗୁଣ୍ଡା ଯାହା ବି ହଉ। କିଛି ବିକ୍ରି କରି କିଛି ଅର୍ଥ ପ୍ରଦାନ କଲେ ଭଲ ହୁଅନ୍ତା।
ହୁଁ ହୁଁ ସେଥିପାଇଁ ବ୍ୟସ୍ତ ହୁଅନା ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ମୁଁ ଆପଣ ମୁଁ ନିଶ୍ଚିନ୍ତ ଜଣେଇବି ଆପଣ ଖାଲି ହଁ ନେବେ କି ନା କହିଲେ ମୁଁ ନିଶ୍ଚିତ ହେଇକି ଅ ସେ ଲୋକଙ୍କ ସହିତ କଥାବାର୍ତା କରିବି ବୁଝିପାଇଲେ?
ଆ ଆଜ୍ଞା ଟିକେ ଯୋଗାଯୋଗ କରନ୍ତୁ ମୁଁ ନେଇଯିବି ପଇସା ରଖ ଖିଚି ନେଇଯିବି ଆପଣ ଟିକେ ଯୋଗାଯୋଗ କଲେ ଭଲ ହୁଅନ୍ତା ଦେଶୀ ଜର୍ସି ମିଶା ଆଉ ଦର୍ସି ଦେଶ୍ ସେଇ ଦେଶୀ ଦେଶୀ ହେଲେ ବି ଭଲ ହୁଅନ୍ତା ତା କ୍ଷୀରଟା ଭଲ ର ଲୋ କ ବି କହୁଛନ୍ତି କି ଦେଶୀ ଜର୍ସି ମିଶା ଭଲ ଅଛି ତାପରେ ଦେଶୀ ବି ଭଲ ରହୁଛି, ଜର୍ସି ମିଶା ବି ଟିକେ ଭଲ ହଲିଷ୍ଟନ୍ ମଲିଷ୍ଟନ୍ ଏଇ ଯୋଉ ଗାଈ ରହୁଛି ଅଲଗା ଗାଈ ବାହାର ଗାଈ ସେ ଗାଈର କ୍ଷୀର ଏତେ ଯେ ପରିମାଣ ନୁହେଁ କି ଏତିକି ଓ ଉନ୍ନତ ମାନର ନୁହେଁ ଲୋକ ନବାକୁ।
ହୁଁ ହୁଁ ହୁଁ।
ଦେଶୀ ଗାଈ କ୍ଷୀର ଖାଇବାକୁ ଲୋକ ଖୋଜୁଛନ୍ତି
ମୁଁ ଆପଣଙ୍କୁ କଥା ଦେଉଛି, ମୁଁ ଆପଣଙ୍କ କଥା ରଖିବି। ଆପଣ ଗାଈଟି ଯୋଉ ହିସାବରେ କହୁଛନ୍ତି ସେଇ ହିସାବରେ ବୁଝିକିନା ରଖିବି। ଆଉ କଥା ହେଲା ସେ ଗାଈ ତାଙ୍କର ଚାରୋଟି ଅଛି ବୁଝିଲ ନା ଦେଶ୍ ଶୀ ଆଉ ଏବଂ ଜର୍ସି ମିଶା ଆପଣ ଯୋଉ କଥାଟି କହୁଛନ୍
ଆଜ୍ଞା।
ସିଏ ଗୋଟେ ଗାଈ ପାଞ୍ଚ ଲିଟର ଦଉଛି, ଆଉ ଗୋଟେ ଗାଈ ତିନି ଲିଟର ଦଉଛି। ଆଉ ଦି ତିନିଟା ଗାଈ ଏମିତି ଅଛନ୍ତି ପାଞ୍ଚ ଛଅ ଲିଟର ଲେଖା ଦଉଛନ୍ତି ବୁଝିଲେ ନା?
ଆଜ୍ଞା।
ଆପଣ କେବେ ଆମ ଗାଁକୁ ଆସନ୍ତୁ, ଆ ସକାଳୁ ଆସନ୍ତୁ ରହିବେ ଖରାବେଳେ ରହିବେ ଘରେ ଖାଇବା ପିଇଆ କରେଇବି ବୁଝିଲେ। ଖାଇ ପିଇକି ଆପଣ ଚାରିଟା ବେଳକୁ ଆମେ ପାଖ ଗାଁକୁ ଯିବା। ସାଇକଲରେ। ଯାଇଁକି ତାଙ୍କ ଘର ଫର ବୁଲିକି ତାଙ୍କ ବାରି ଦେଖିବା ଏବଂ ତାଙ୍କ ଗାଈଟି ଦେଖିବା ଆପଣ ମନକୁ ଗଲେ, ନିଶ୍ଚିନ୍ତ ଭାବରେ ଆମେ କିଣିକି ଗାଈ କିଣିକି ଆଣିବା। ବୁଝିପାରୁଛନ୍ତି?
ଆଜ୍ଞା। ବୁଝିଲି ଆପଣଙ୍କ କଥା ବୁଝିଲି ଗାଈଟାକୁ କଣ ମନକୁ ଗଲା ନା ନେଇକି ଆସ ତାପରେ ଗାଈଟା ଟିକେ ଦେଖିବ ତାପରେ କେଇ ବିଆଣେ ଗାଈ ଦେଇଛି ମାନେ କେତେଟା ଛୁଆ ଦେଇଛି ବୁଝିଲେ କି
ଆଜ୍ଞା ଆଜ୍ଞା।
ଦୁଇଟି ତିନୋଟି ଦେଇଥିଲେ ଆଣିବି ଅଧିକା ଦେଇଥିଲେ ଗାଈଟି ଆଣିବି ନାହିଁ
ଆମେ ସେ ଶୁଣନ୍ତୁ ଆମେ ସେଦିନ ଯୋଉ ଯିବା ଆମେ ସେଦିନ ଯିବା ଆପ ପଣ ଦେଖିଦେବେ ଆପଣ ମନକୁ ଗଲେ କେତେଟା ପଚାରିବେ ଆମେ କେତେଟା କଣ ଦେଇଛି କଣ କରିଚି ମତେ ଲାଗୁଚି ଗୋଟେ ଦିଟା ଲେଖା ଦେଇଥିବେ ମତେ କାଇହିଁ ଲାଗୁଛି ସେ ଗାଈ ଗୁଡିକ ସେମିତିଆ ଦେଖ ଦେଖାଯାଉଛନ୍ତି ଚିକ୍କଣ ବୁଝିଲ ନା। ଆଉ ଆପଣ ଦେଖିବେ ଯଦି ଆପଣଙ୍କ ମନକୁ ଗଲେ ଆଣିବେ ଆଉ।
ଆଜ୍ଞା ଆଉ ଭାଇ ଆ ଆଉ ଗୋଟେ କଥା ରହିଲା କି ଛେଳି ଆଉ ମେଣ୍ଢା ସେପଟେ ତମର ସେପଟେ ହଁ ବଜାରରେ ବିକ୍ରି ହଉଛି କି?
ହଁ ବଜାରରେ ତ ବିକ୍ରି ହଉଛି ଆଉ ଆମ ଘର ପାଖରେ ଜଣେ ପଡୋଶୀ ଲୋକ ବା ଖଞ୍ଜା ଲୋକ ସିଏ ବି ରଖିଛନ୍ତି। ମେଣ୍ଡା ଯୋଉ ମେଣ୍ଢା ଚାଳିଶ ଟି ଛେଳି ତିରିଶ ପଇଁତିରିଶ ଟି ରଖିଛନ୍ତି ବୁଝିଲେ ନା।
ଆଜ୍ଞା।
ଆଉ ବାହାଘର ଏବଂ ବ ତା ବାହାଘର ଭୋଜି ଏବଂ ନୂଆ ବର୍ଷରେ ବହୁତ ଲୋକ ଆସିକି ତାଙ୍କ ଘରେ ଛେଳି ନିଅନ୍ତି।
ଆଜ୍ଞା।
ବୋ ଖାସି କରିବା ପେଇଁ ମଟନ୍ ଭୋଜି କରିକି ଖାଆନ୍ତି ବୁଝିଲ୍
ଆଜ୍ଞା ମୁଁ ଭାବୁଥେଲି ଶୁଣନ୍ତୁ ମୁଁ ଭାବୁଥେଲି କି ସେଇ ଯୋଉ ଛେ ଛେଳି ଆଉ ମେଣ୍ଢା ରଖିଆ ବି ମୁଁ ଆଗେ ଗାଈ ଗୋରୁ ରଖିବି ଆଉ ଛେଳି ମେଣ୍ଢା ବା ଆଣିକି ବି କିଛି ଉଁ ଫ୍ କିଣିକି ଆଣି ତାକୁ ଘରେ କିଛି ପାଳନ୍ତି।
ହ
ତାର ଜ୍
ଆପଣ ଆପଣ ଶୁଣନ୍ତୁ ଆପଣ ଛୋ ଟ ଛେଳି ନେବେ ଛୁଆ ଛେଳି ନେଇକି ବଡ କରିବେ ନା ବଡ ଛେଳି ନେବେ।
ନାଇଁ ନାଇଁ ଛୁଆ ଛେଳି ଆଣିକି ବଡ କରିବି ନା ବଡ ଛେଳି ନେଇକି
ଆ ଏବେ ଏବେ ଶୁଣନ୍ତୁ ଏବେ ଭଲ ତ ଇଏ ତାଙ୍କ ସିଜିନ୍ ଚାଲି ଛୁଆ ଦେଇଛନ୍ତି ଛେଳିଗୁଡାକ ବୁଝିଲେ ନା ଭୋଉ ତୁ ଗୁଲୁ ଗୁଲିଆ ଛୁଆଗୁରାକ ଦେଇଛନ୍ତି। ନିହାତି ଚାଳିଶ ପଇଁଚାଳିଶଟା କିମ୍ବା ଅଶୀଟା ପାଖାପାଖି ଛୁଆ ଦେଇଛନ୍ତି ମୁଁ ଯାଇଁକି ବୁଲିକି ଦେଖିକି ଆସତେଲି। ବୁଝିଲ ନ
ଆଜ୍ଞା ଆଜ୍ଞା।
ଛୁଆଗୁଡାକ ମାସେ କି ଦେଢ ମାସର ମାତ୍ର ହେବେ ବୁଝିଲେ ଆପଣ ଆସ୍ ଇବେ ଯଦି କଥାବାର୍ତ୍ତା କରିଦେବେ ମୁଁ କଥାବାର୍ତ୍ତା କରିଦେବି ଆପଣ ଆସନ୍ତୁ। ଦି ଜଣ କଥାବାର୍ତ୍ତା ହେଇକି କେତେଟା କଁ ନବେ ସେଇ ହିସାବେରେ ରେଟ୍ ଛିଡେଇକି ଆପଣ ନେଇବେ ଆଉ।
ଆଜ୍ଞା ଟିଏ କଳା ଛେ ମୁଁ ଯିବି ମୁଁ ଆପଣ ଗଲେ ମୁଁ ଆପଣଙ୍କୁ ଫୋନ କରିକି ଯିବି ବୁଝିଲେ।
ଆଜ୍ଞା।
ଆଜ୍ଞା ମୁଁ କହୁଥିଲି କି କଳା ଛେଳି ହେଲେ ଟିକେ ଭଲ ହୁଅନ୍ତା। ଧଳା ଛେଳିଗୁଡା ଉଁ ଏତେ ଉନ୍ନତମାନର ନୁହେଁ।
ନା ନା ତାଙ୍କର ଶୁଣନ୍ତୁ ତାଙ୍କର କଳା ଛେଳି ଅଧିକ ମାତ୍ରାରେ ଅଛି। ତା ସାଙ୍ଗକୁ ଗୋଟାଏ ଦିଟା ନାଲିଆ କିମ୍ବା ଧଳା ଛେଳି ଅଛି ବୁଝିଲେ ନା।
ଆ ଆଜ୍ଞା।
ସେତା ଆପଣ ଚୁ ଚୁ ଉଁ ଚଏସ୍ କରିବେ ବା ବାଛିବେ ଆପଣ ନେବେ। ସେଥେରେ କଣ ଅଛି।
ଆଜ୍ଞା ଆଉ ମେଣ୍ଢା ଟିକେ ଦେଖିବେ ରୋଗିଣା ମୋଗିଣା ନଥିବ ମେଣ୍ଢା।
ନା ନା ମେଣ୍ଢାଗୁଡିକ ଶୁଣନ୍ତୁ ମେଣ୍ଢାଗୁଡିକ ତାଙ୍କର ସ୍ୱତନ୍ତ୍ର ଭାବେରେ ପୁରା ସଫା ଜାଗାରେ ରଖୁଛନ୍ତି ଏଇ ଯୋଉ ଗୁହାଳେଟାରେ ରଖୁଛନ୍ତି ସେ ଗୁହାଳିଟା ଅ ତ୍ୟନ୍ତ ସୁନ୍ଦର ଗୁହାଳଟି ମାନେ ସଫା କରୁଛନ୍ତି ଡେଲି ପାଞ୍ଚଟି କିମ୍ବା ଦଶଟି ମୂଲିଆ ଲାଗି ଚନ୍ତି ଡେଲି ସଫା କରୁଛନ୍ତି ଆସିକି ବୁଝିଲେ ନା ଯା ଫଳରେ ସ ଫା ରହୁଛନ୍ତି ଏବଂ ମେଣ୍ଢାଗୁରାକ ମଧ୍ୟ ଚିକ୍କଣ ଚାକ୍କଣ ଦେଖାଯାଉଛନ୍ତି। ଆ ସଫା ରଖୁଛନ୍ତି। ସେଥିପାଇଁ ଆମେ କଁ କରୁଚୁ ଆମେ ମେଣ୍ଢାଗୁଡିକ ଦେଖିଆ ଆପଣ ଦେଖ ଖନ୍ତୁ ଆସିକି ଏବଂ ଧଳା କୁଟୁ କୁଟୁ ମୁଚୁ ମୂଚୁ ଉଁ ମେଣ୍ଢାଗୁଡିକ ଅଛନ୍ତି ବୁଝିଲେ ନା।
ଆଜ୍ଞା।
ଆପଣ ଯେତେଟା ମାତ୍ରାରେ ନେବାକୁ ଚାହୁଁଛନ୍ତି ଆପଣ ବି ନେଇପାରନ୍ତି ଆସିକି ଦେଖିଆନ୍ତୁ। ଆପଣ ମନକୁ ଗଲେ ଆପଣ ହେଇପିଙ୍ଗ ବୁଝିପାରୁଛନ୍ତି?
ଆଜ୍ଞା ଭାଇ ମୁଁ କଣ କହୁଥିଲି କି ଆଉ ଭାଇ କହୁଥିଲି କି ଟିକେ ଏଇ ଯୋଉ ଗାଈ ଗୋରୁ ଅଛି ତା ପାଇଁ ଦାନା ଚୋକଡ ବା ଆ, କିଛି ତାଙ୍କର ଯୋଉ ମକା ଯୋଉ ଖାଇବେ କୁଣ୍ଡା ତାର ଟିକେ ଆମ ଏପଟେ ସଙ୍କଟ ବା ହଁ ଇଏ ଧରୁଛି ମାନେକଣ କହିଲ ଅଳ୍ପ ମାତ୍ରାରେ ବି ଏପଟେ ବିକ୍ରିବାକି ହଉଛି। କିନ୍ତୁ ଅଳ୍ପ ମାଲ
ବା ଆପଣ ଯୋଉ କହୁଛନ୍ତି ଶୁଣନ୍ତୁ। ଆପଣ ଯୋଉ କହୁଛନ୍ତି ଦାନା ସେପଟେ ସଙ୍କଟ ପଡିଛି ମିଳୁନି ବୁଝିଲେ ତ? ଶୁଣନ୍ତୁ ଆପଣ ଯେ ଏତେ ମାତ୍ରାରେ ଦାନା ଦରକାର ଶୁଣନ୍ତୁ ଆମର ଏଠି ମଣ୍ଡି ଅଛି ବୁଝିଲେ ନା ଦାନା ମଣ୍ଡି ଅଧିକ ମାତ୍ରାରେ ଅଛି ଦଶଟି କିମ୍ବା ବାରଟି ଦ ଦାନା ମଣ୍ଡି ଅଛି କୁକୁଡ଼ା ହେଉ ମେନ୍ କା ହଉ ବତକ ହଉ କିମ୍ବା ମାଛ ହଉ ସମତିଙ୍କ ପାଇଁ ଆମର ଏଠି ଦାନା ଏଠି ଅଛି ଆମର ମଣ୍ଡିରେ ଆମ ଘର ପାଖରେ ମଣ୍ଡିଟେ ଅଛି ବୁଝିଲେ ନା? ଆପଣ ଆସନ୍ତୁ ଛେଳି ଏବଂ ଗାଈ ସହିତ ଯେତ ଏତେ ଆପଣ ମଣ୍ଡିକୁ ଯିବେ। ଯେତେ ମାତ୍ରାରେ ଦାନା ଦରକାରେ ଯୋଉ ଯୋଉ ଦାନା ଦରକାରେ ଆପଣ ଶଗଡରେ ନଦୀ କିନା ନେଇପାରିବେ ନିଜ ଗ୍ରାମକୁ ବୁଝିଲେ ନା?
ଆଜ୍ଞା କାହିଁକ ନା ଏପଟେ
ଏକାଥରେତ ଗାଈ ଆଉ ଛେଳି ମେଣ୍ଢା ସବୁ ନେଇ ହବନି ଆପଣ ଥରେ ଥ ଥରେ କେବେ ଆସନ୍ତୁ କେବେ ଗାଈ ଦେଇ ନେଇଗଲେ ଚାରୋଟି କେବେ ମେଣ୍ଢା ନେଇଗଲେ ତିରିଶଟି। କି ପଇଁତିରିଶ ଟି ଏମିତି ନେବେ ଧୀରେ ଧୀରେ କରି କିନା ନେବେ ଆ ଏକାଥରେ ତ ନେଇ ହବନି ନା
ଆଜ୍ଞା, ଏପଟେ ଟିକେ ଦାନାର ସଙ୍କଟ ଧରୁଛି ମାନେ ରହୁଛି ଅଳ୍ପ କିଛି ଯାହାକି ଏମାନେ ଏଇ ଯୋଉ ବଜାରରେ ଯୋଉ ଅଳ୍ପ କିଛି ରହୁଛି ଏମାନେ ଉଚ୍ଚ ଦାରରେ ବିକ୍ରି କରୁଛନ୍ତି ବୁଝିଲେ କି
ଶୁଣନ୍ତୁ ଏପଟେ ରାତି ହେଲା ମାତ୍ରେ ଆପଣ ଯୋଉ ଛେଳି ମେଣ୍ଢା ନେଇକି ଯାଉଛନ୍ତି କଥାଟା ଶୁଣନ୍ତୁ ରାତି ହେଲା ମାନେ ଏପଟ ପାହାଡିଆ ରୋଡ ଜଙ୍ଗଲ କାହିଁକି ନା ବାଘ ବାଲୁ ବା ହାତୀଙ୍କର ଭାରି ଭୟ ଶୁଣନ୍ତୁ ଆପଣ ବହୁ ଦିନ ଚାରିଟା କିମ୍ବା ତିନିଟା ଭିତରେ ଜଙ୍ଗଲ ପାର ହେଇକି ଯିବାକୁ ପଡ଼ିବ। କାହିଁକିନା ଆପଣ ଶଗଡ଼ ଗାଡ଼ିରେ ଯିବେ। ବାଘ କିମ୍ବା ହେଟା ବାଘ ଅତ୍ୟନ୍ତ ଭୟଙ୍କର। କାହିଁକି ନା ସେ ଛେଳି ଏବଂ ମେଣ୍ଢାର ବାସ୍ନା ପାଇଲେ ମାନେ ଗ୍ୟାସ୍ ପାଇଲା ମାନେ ସେ ଅତ୍ୟନ୍ତ ଭାବରେ ଆକ୍ରମଣ କରିବେ ବୁଝିଲେ ନା ଯାହାଫଳରେ ଆପଣଙ୍କ ଜୀବନ ବି ଯାଇପାରେ ଆପଣଙ୍କ ସାଥିର ଜୀବନ ବି ଯାଇପାରେ ସେଥିପାଇଁ ଆପଣ ସ ସକାଳୁ ଆସନ୍ତୁ ଦିଟା ତିନିଟା ଭିତରେ ବାହାରିକିନା ଯିବେ ପଳେଇବେଠୁ ବୁଝିଲେ ନା।
ଆଜ୍ଞା ହଁ। ନାଇଁ ଆଉ କଣ କହିବି ଏଇ କଥା ଟିକେ ପଚାରିବାକୁ ଆପଣଙ୍କୁ ଫୋନ କରିୁଥିଲେ ବୁଝିଲେକି ବନ୍ଧୁ। ଆଉ ବାକି ରହିଲା ବନ୍ଧୁ ଟିକେ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ହ ଆଉ କିଛି ସମୟ ପରେ ବୋଲି ଆଉ ଇଏ ଏ ଏକ ସମୟ ପରେ ବୁଝିଲେ କି ବନ୍ଧୁ।
ଆଜ୍ଞା।
ମୁଁ ଏବେ ରଖୁଛି ବନ୍ଧୁ।
ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ।